ହ୍ୟାଲୋ।
ହ୍ୟାଲୋ।
ହଁ ହେଲା।
ଆଜ୍ଞା।
ହ
କୁହନ୍ତୁ।
ଅ କାଲି କେତେବେଳେ ଉଠିକି ଯିବ ଡଉଟି?
ବର୍ତ୍ତମାନ ମୁଁ ବେଶୋଇଛି ତ ଆଉ ଅଧଘଣ୍ଟେ ପରି ଯିବି ଗାନ୍ଧେଇବି ତାପରେ କି କୋଇ ଖାଇ ସାରିଲା ପରେ ନିଜ କାର୍ଯ୍ୟରେ ଯିବି।
ହୁଁ ହୁଁ।
ତମେ କଣ କରୁଛ।
କହିବି।
କୁହନ୍ତୁ କିଛି ବି ଯାଲେ
ହୁଁ ଯାହାହେଲେ ହୋଉ
ହାଲୋ।
ହୁଁ ଆଉ ରଜ କେମିତି କଣ ବୁଲିଲ?
ରଜ ଆମର ତ ବହୁତ ଭଲ ଗଲା। ହୁଁ ହୁଁ। ଆମ କାର୍ଯ୍ୟରେ ଥିଲି ତ ମୁଁ ଘରକୁ ଯିବା ପାଇଁ ବୋହୁତ ଆଗରୁ ବହୁତ ଭାବିକି ଥିଲି।
ଓହୋ।
ଆଚ୍ଛା ତ ଘଟଣା ହେଲା ତ ଏଠୁ ମୁଁ ସରିଗଲା। ତାରିଖ ଚଉଦ ତାରିଖ ଦିନ ମୁଁ ଏଠୁ ବାହାରି ଗଲି ଘରକୁ।
ହଁ ହଁ।
ଘରୁ ଗଲାବେେଳେ ବହୁତ ପ୍ରୋବ୍ଲେମ ମାନେ ଅସୁବିଧା ଆସିଲା। ଗାଡ଼ି ମିଳିଲାନି ଏକେ ରେ
ହୁଁ ହୁଁ।
କଷ୍ଟମଷ୍ଟ କରିକି ପହଞ୍ଚି ଗଲି ଆଚ୍ଛା ତମର
ଆମର ତ ଏମିତି ଆମର ରଜରେ ପିଠା ପିଠା ସବୁ କରା ହେଇଥିଲା ଖାଇଲୁ ଆଉ
ଏ ପିଠା ହେଇଥିଲା।
କଣ?
କଣ କଣ ପିଠା ‌ହେ
ଚକୁଲ ପିଠା ହେଇଥିଲା। ଆଉ ଆଉ କଣ କି ଚକୁଳି ପିଠା ଖାଲି କତ କରା ହେଇଥିଲା ଆଉ ତଡକା କରା ହେଇଥିଲା।
ଭାଇ ଆପଣ ହସୁଚନ୍ତି କି?
କଣ?
ଆଜ୍ଞା କଣ ହସୁଚନ୍ତି?
ହସିଥିଲେ ଏମତି ଆଉ
ତମେ ଏଠି ହସିବେନି।
ହୋଉ।
ତମେ କୋଉ ଜାଗେ ପଢିଚନ୍ତି?
ମୁଁ ପଡୁଚି ଏଇନା ଉଁ ପ୍ଲସଥ୍ରି।
ଓଡ଼ିଆରେ କୁହନ୍ତୁ। ଯୁକ୍ତ ତିନି।
ହେ ଚଳିବ ଗୋଟେ ଗୋଟେ କହିଦେଲେ।
ରଜରେ କୁଆଡେ କୁଆଡେ ଯାଇଥିଲ ବୁଲି?
ରଜରେ ତ କୁଆଡେ ଯାଇନି ଏ ରଜ ବାସି ଦିନ ଅପାଘର ଯାଇଥିଲି।
ଅପା ଘର ଆପଣଙ୍କଠି କେତେ ବାଟ?
ହବ ଏଇଠୁ ଅଠର କିଲୋମିଟର ଭଳିଆ।
ଅଠର କିଲୋମିଟର ଆଚ୍ଛା ସେଠକି ଗଲେ ଫାଷ୍ଟ କଣ ଭଲ ଲାଗେ?
ସେଠି ଗଲେ ବୁଲିବା ପାଇଁ ଭଲ ଲାଗେ।
ଆଚ୍ଛା ତାଙ୍କ ଗାଁ ରେ କିଛି କଣ ଅଛି? ଯେମତି କିଛି ଦେଖ ସେଆ ଜିନିଷ ମାନେ ସୁନ୍ଦର ଲାଗେ।
ସେମ ସେ ନାଇ ତାଙ୍କର ଏଠ ଅଛି ଗୋଟେ ନଦୀଟେ। ବୁଲିବା ପାଇଁ ଡେ
ଆଚ୍ଛା।
ଭଲ ଜଙ୍ଗଲ ଆଉ ଦେଖିବ ସେଇଟା ବୁଲିବା ପାଇଁ ଖାଲି ଯାଉ ଆଉ।
ପରିବାରରେ କେତେ ଜଣ ଅଛନ୍ତି?
କାହାର?
ଆପଣଙ୍କର।
ପାଞ୍ଚ ଜଣ।
ପାଞ୍ଚ ଜଣ। ଆଛା କିଏ କିିଏ ଅଛନ୍ତି ତ କହିପାରିବେ?
କଣ?
କିଏ କିଏ ଅଛନ୍ତି ଟିକେ କହିପାରିବେ?
ହଁ ଅଛନ୍ତି ମୁଁ, ଭାଇ, ଆଉ ପୁଅ, ଆଉ ବାପା ମା।
ଆଛା ସବୁଠୁ ବଡ କିଏ?
ଭାଇ।
ସବୁଠୁ।
ଓହୋ ମାନେ ସବୁଠୁ ବଡ ବୋଲି ମାନେ ଘର ର ନା କଣ?
ଆଜ୍ଞା।
ତମ ବାପା?
ଆଛା ସବୁଠି କିଏ ଭଲ ଲାଗେ?
ଭଲ ଲାଗେ ସମସ୍ତେ।
ସବୁଠୁ
ସବୁଠୁ ଏମିତି ଆଉ ଇଏ କରିବନି।
କଣ ଭାଇ ଆପଣ କୋଉ ଯୁଗରେ ଅଛ। ଯିଏ ତ ଜଣେଇ ଜଣେ ହେଲେ ଥିବେନା।
ଜଣେ କଣ ସମସ୍ତେ ତ।
ଆଛା ଆଜି ଏ କେତେବେଳ ଉଠ
କଣ?
କେତେ ବଳେ ଉଠିଲେ?
ଏଇିନାଇ ତ ଉଠୁଛି ଆଉ ଟିକେ ପରେ ଉଠିକି ଏଠ ବସିଥିଲି ତାପରେ କଲ କରିଦେଲି ଦେଖିଲି ଟିକେ ଯାଇଛି କି ନାହିଁ।
ଆଚ୍ଛା।
ତାପରେ ପଇସା ଯାଇଛିରେ ଆଉ କଲ କରିଥିଲି ତାପରେ ଆଉ।
ଆଚ୍ଛା ଆପଣ ପଇସାର କାରବାର କରୁଛନ୍ତି ତାହେଲେ।
ହୁଁ ଦର ଲ
ବିଜନେସମ୍ୟାନ୍ ଜଣେ ଗୋଟେ ହେଇଥିବାେ ବୋଧେ ଆଉ।
ହଁ ସେମିତି ଆଉ।
ଆପଣ ଆପଣ ସ୍କୁଲ ରେ କେବେ ନା ମ ଥିଲା।
କଣ?
ଆପଣ ଯୋଉ କଲେଜ ରେ ପଢୁଛନ୍ତି। ସେ କେବେ ନା ମୁଣ୍ଡ ଖଲେ।
ଲଖଲେ। ଏ ହବ ପଣି ମତେ ଏବେ ପ୍ରସ୍ତୁତ ସରିଛି ତାପରେ ପ୍ଲସ୍ ଥ୍ରୀ ପାଇଁ ଏବେ ଫର୍ମ ପକେଇଛି ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର ଏବେ‌ ଏବେ ଯୁକ୍ତ ଦୁଇ ବିଦ୍ୟାଳୟରୁ ମାନେ ସରିଛି ତ ଯୁକ୍ତ ତିନି ପାଇଁ ଆପଣ ଆବେଦନ କରିଛନ୍ତି।
ହଁ ଆଉ ବଢିଆ ବଢିଆ ତ କ ଥାଉ ଯାଅ।
ମନ୍ଦିରରେ ମାନେ ଭଦ୍ରାମୀର ସହିତ ଟିକେ କଥା ହୁହନ୍ତୁ।
ନା ଆଜ୍ଞା।
ହ
ଆପଣଙ୍କ କଲେଜରେ କୋଉ ସାରଙ୍କୁ ସବୁଠୁ ଭଲ ଲାଗେ?
ମୋ କଲେଜରେ ସବୁଠୁ ଭଲଲାଗେ ପ୍ରିନ୍ସିପାଲ।
ଆଛା ଆପଣଙ୍କ ଆଛା ତାଙ୍କ ନାଁ କଣ କହିପାରିବେ?
ନାମ ତ ଏଇଠି କହିପାରିବିନି।
ମଙ୍ଗଳ ଚରଣ ନାୟକ?
ସେ ଆଉ ନାହାନ୍ତି ଥିଲେ ଯେ।
ଆଛା ଆଛା, ହଁ କୋଉ କଲେରେ ପଢୁଛନ୍ତି, ସେଟା ତ କହିପାରିବେ, ନି?
ସେଇଟା ବି କହିହବ ସେଇଟା ବି କହିହବନି କହୁଛି।
ଆଚ୍ଛା ଶୁଣନ୍ତୁ ୟାର୍‌ ଶୁଣନ୍ତୁ। ମୁଁ ହୁଁ ମୁଁ କହେନି। ଆଚ୍ଛା ଶୁଣ ଛାଡ଼ନ୍ତୁ ଆପଣଙ୍କ କଣ କଣ ମାନେ ସବୁ ଅଛି ଜିନିଷ ଯେମିତି କିଛି ମାନେ ଖେଳିବା ପାଇଁ କିଛି ଜିନିଷ ଷ୍ଟାଡିୟମ। ଏଇଗଲା ଲାଇବ୍ରେରୀ ହେଇଗଲା।
ହଁ ଆମର ଏଠି ଗୋଟେ ଷ୍ଟାଡିୟମଟେ ଅଛି ଆମେ ଡେଲି ଚାରିଟା ବେଳେ ଯଦି ବର୍ଷା ନୁହେ ଯାଇ କ୍ରିକେଟ ଖେଳୁ ଆଉ।
ଆଛା, ମାନେ କେମିତି ଭଲ ଲାଗେ ଘରଠୁ ବେଶୀ ଭଲ ଲାଗେ ନା ଘର ବେଶୀ ଭଲ ଲାଗେ?
କଣ ଘର ଭଲ ଲାଗେ।
ମାନେ ଆପଣଙ୍କ ଯୋଉ ବିଦ୍ୟାଳୟ ଅଛି ତ ବିଦ୍ୟାଳୟରେ ବେଶୀ ଭଲ ଲାଗେ ଟାଇମ୍ ସ୍ପେଣ୍ଡ୍ କଲେ ନା ଏଠି ଆପଣଙ୍କର ଭଲ ଲାଗେ ବେଶ୍।
ମତେ ଘରେ ବେଶି ଭଲ ଲାଗେ ହେ।
ସେଇଟା ତ ସମସ୍ତଙ୍କୁ ହିଁ ଭଲ ଲାଗେ, ଆଚ୍ଛା ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ କିଛି କରୁନି ମୁଁ ଏ ଛାତ ଉପରେ ଆଡେ ପଳେଇଆସିଛି।
ନାଇଁ ନାଇଁ ସେଟା କିଛି ନାଇଁ ଆପଣ ଆଚ୍ଛା ଠିକ୍ ଅଛି, କିଛି ସ୍ୱପ୍ନ ଚାକିରିୀବାକିରି ପାଇଁ?
ଅଛି।
ଆଛା, ପଢାପଢି ଚାଲିଛି?
ହଁ ପଢାପଢି ଚାଲିଛି ଏବେ, ଏଇ ଚୁ ପଢା ସରିଲେ ଚାକିରିଫାକିରି କଣ ଗୋଟେ କରିଦବା ତାପରେ ଦେଖିକି ଭଲ ବିଜନେସ୍ କରିବା ଆଉ।
ଆଛା ତ ଆପଣ ଚାକିରି କରିବା ପାଇଁ ଟିକେ ଇଛାରେ ଅଛନ୍ତି?
ଉଁ
କଟି ଗଲା କି କି କଲ?
କଣ?
ନା କିଛି କଟି ନାହିଁ।
ଏ ଦେଖୁଛି କେତେ ସମୟ ହେଲାଣି ଦେଖିବା, ହୁଁ।
କଲଟା ସେ ଅଟୋମେଟିକାଲି କଟିବ ନା କାଟିବାକୁ ପଡିବ?
କାଟିବାକୁ ପଡିବ।
ଆଚ୍ଛା। । ହ୍ୟାଲୋ।
ହୁଁ ଦେଖି ହଁ ହେଇଗଲାଣି ତ ଆଉ, ଅଳ୍ପ ଆଉ।
ଆମ ସେ କ ବି ସେଡ଼ ଦ
ହଉ। ଆଉ କେତେବେଳେ ଖାଇ ଖାଇକି ଯିବେ କାମକୁ?
ଆଚ୍ଛା ବର୍ତ୍ତମାନ ତ ଟାଇମ ହେଇଛି ଆମର ସାଢେ ଛଅଟା ବାଜିବ ଛଅଟା ତିରିଶ ବାଜିବ ତ ବା ସାତଟା ଯେତେବେଳେ ବାଜିବ ଆମେ ଯାଇକି ସେତେବେଲୁ ଟିକେ ଗାଧୁଆ ଗୁଧି କରିବୁ ଗାଧୁ ଫଧ ସରିଲା ପରେ ସାଢେ ସାତଟା ଭିତରେ ଖିଆ ଖ୍ରପ
ହୁଁ।
ଆଠଟାରେ ଆମେ ଯିବା ଆମ କାର୍ଯ୍ୟରେ ବାହାରିକି
ଆଚ୍ଛ। ଆଉ ତମକୁ କଣ ଖାଇବା ପାଇଁ ଭଲ ଲାଗେ?
ଖାଇବାକୁ ତ ସବୁ ନନ ଭେଜ ଉପରେ ଭଲ ଲାଗେ?
ଏଇ ଭାଇ
ଆଇଛ
ଆଜ୍ଞା ଆମେ
ଆମିଷ ଆମେ ତ ସାଧା ଆଉ ଆମେ ତ ଖାଉନୁ।
ଶାକାହାରୀ ଶାକାହାରୀ କାଟିବାକୁ ପଡିବ କି ଏବେ? ଦଶ ମିନିଟ୍ ହେଇଗଲା ଦଶ ମିନିଟ୍ ହେଇଗଲା
ହଁ। ଆଉ କେତେ ଜଣ? ଏଠି କରିଦେଲେ ହୁଅନ୍ତା ବି
କାଟି ଦିଅ ଆର କଲଟା କର
ହୋଉ